ହଁ ଶୁଭ ସକାଳ କଣ କରୁଛ?
ଶୁଭ ସକାଳ। ରୋଷେଇ କରୁ
ଆଜି ରବିବାର ରେ ସବୁ କଣ କଣ ଚାଲିଛି ରୋଷେଇ?
ରବିବାର ରେ ଆଜି ଚିକେନ୍ କରୁଛି ଏବେ। ଆଉ ସକାଳେ ପିଲାଙ୍କ ପାଇଁ ସାଣ୍ଡୁଇଚି ବନେଇଥିଲି।
ହୁଁ।
ଏବେ ଭାତ ଆଉ ଚିକେନ୍।
ଆଚ୍ଛା।
ଚାଲିଚି ଆଉ।
ହଁ ଆଚ୍ଛା। ହଉ ପିଲାମାନେ ତ ଆଜି ସ୍କୁଲ ନାହିଁ ଛୁଟିରେ ଘରେ ନା ଆଜି ତାହେଲେ ଘରେ ଗୋ ମଜା ହଉଥିବ।
ପାର୍ଟି ରେ ସମସ୍ତେ ଘରେ ଆଜି ଚିକେନ୍ ପା
ହଁ ଆଜି ଚିକେନ୍ ପାର୍ଟି ତାପରେ ଆଜି ହଉଛି ପରିବାରର ସବୁ ସଦସ୍ୟ ଜଣେ ଜଣଙ୍କୁ ସମୟ ବି ଦେଇପାରିବେ।
ହଁ।
ଆଚ୍ଛା ଚିକେନ୍ ଟା ଆଜି କେମିତି ବନାହବ ମାନେ ତାର ତ ବହୁତ୍ ପ୍ରକାର ଅଛି ଯେମିତି ଦହି ଚିକେନ୍ ହଉ କିମ୍ବା ପୁଦିନା ଚିକେନ୍ କେମିତି କଣ ବନା ହଉଛି?
ଆଜି ପୋଦିନା ଚିକେନ୍ ହେଇଛି। ପୁଦିନା ଆଉ ଦହି ମିକ୍ସ୍। ଚିକେନ୍ କୁୁ ପ୍ରଥମେ ଧୋଇଦବ। ଧୋଇକି ତାକୁ ଅଦା, ରସୁଣ ଆଉ ପୋଦିନା ଧନିଆ ପତ୍ର ସବୁ ଗ୍ରାଇଣ୍ଡିଙ୍ଗ୍ କରିବ। ଗ୍ରାଇଣ୍ଡିଙ୍ଗ୍ କରିକି ଫାଷ୍ଟ୍ ଧୋଇ ସାରିଲା ପରେ ଚିକେନ୍ ଟାକୁ ହଁ ଗୋଲେଇ ଗୋଳେଇ ଦେଲେ କଣ ହୁଏ ନା ଆଇଁଷର ଯୋଉ ପାଣି ଟା ସେଟା ବାହାରିଯାଏ ଫାଷ୍ଟ୍ ଲୁଣ ଟାକୁ ଗୋଳେଇକି ସେ ପାଣି ଟା ବାହାର କରିଦବ ପାଣି ଟାକୁ ବାହାର କରିସାରିଲା ପରେ ଚିକେନ୍ ମସଲା, ଧନିଆ ପାଉଡ଼ର, ଜିରା ପାଉଡ଼ର, ଗୋଲମରିଚ ପାଉଡ଼ର ଆଉ ଗୋଟା ମସଲା ମୁଁ କଣ କରେ ନା ତେଲରେ ଦିଏନି। ମୁଁ ଗୋଟା ମସଲାଟାକୁ ସେଇଥିରେ ଗୋଳେଇ ଦିଏ। ଡାଲଚିିନ ଯେମିତି ଲଚ ହଁ
ହଁ।
କଜପତ୍ର ଆଉ ପୋଦିନା ପତ୍ର ହରିକା ସବୁ ଗ୍ରାଇଣ୍ଡିଙ୍ଗ କରିକି ତାକୁ ଗୋଳେଇ ଦିଏ। ପୋଦିନା ପତ୍ର ପତ୍ର ଆଉ ରସୁଣ ଅଦା ଏଗୁଡା ସବୁ ମୁଁ ଘୋଳେଇ ଦିଏ। ଦହି, ହଁ ସବୁ ମ୍ୟାରିନେଟ କରିଦିଏ। ମ୍ୟାରିନେଟ କରିସାରିଲା ପରେ ତାକୁ ରେଷ୍ଟ ଦେଇ ଦେଇକି ଏପଟେ ପିଆଜ ଆଉ ଉ ଗୋଟା ରସୁଣ ଛଡ଼େଇ ଦିଏ। ଆଉ ସେଥିରେ ରସୁଣ ପେଷ୍ଟଟା ଦେଇଦିଏ। ତାପରେ ତେଲ ଗରମ ହେଲା ତେଲ ଗରମ ପରେ ପିଆଜ ଟାକୁ ଭଜା ହବ।
ପେଷ୍ଟ ଟାକୁ କଣ ମାନେ ସେଇଥିରେ ଦେଇ ଦେଇେଇଥାନ୍ତି ବୋଧେ ସେ ଯୋଉ ଚିକେନରେ ହିଁ ଦିଆ ହେଇଯାଇଥାଏ ଆଗରୁ ହ ଅଦା ରସୁଣ ପେଷ୍ଟ
ହଁ ଅଦା ରସୁଣ ପୋଦିନା ଆଉ ଧନିଆ
ହଁ ହଁ।
ଏତକ ପେଷ୍ଟକୁ ସେଥିରେ ମ୍ୟାରିନେଟ କରାହେଇଯାଇଥିଲା, ତାପରେ ପିଆଜ ଟାକୁ ଭାଜା ହେଲା ଭାଜିଲା ପରେ ଲୁଣ ପକେଇକିବି ଭଜା ହବ। କାହିଁକିନା ପିଆଜଟା ସଫ୍ଟ ରହିଲେ ମସଲାରେ ମିଶିଯିବ ଏମ ଏଥିରେ ଆମେ ଅଦାରସୁଣ ପେଷ୍ଟଟାକୁ ଦେଇଥିଲେ ଆହୁରି କଷି ଥିଲେ ଭାଜି ହେଇଯାଇଥିଲେ। ମିଶିଯାଇଥାନ୍ତା ନା। କିନ୍ତୁ ଏମତି ଯେହେତୁ ଅଦା ରସୁଣ ପେଷ୍ଟଟା ସେଥିରେ ମିଶା ହେବନି ସେଥିପାଇଁ ପିଆଜଟାରେ ଲୁଣଟା ପଡ଼ିଗଲା।
ସେ ନରମ ହେଇଯିବ ସେ ଭାଜି ଟିକେ ଯେମିତି ଗୋଲଡେନ ହେଇ ଆସିବ ସେ ଏଥିରେ ଲଙ୍କା ଗୁଣ୍ଡ ଆଉ ହଳଦୀ ଗୁଣ୍ଡ ମୁଁ ସେଇଥିରେ ପକେଇଦିଏ। ହଳଦୀ ଗୁଣ୍ଡ ସେଇଥିରେ ପକେଇଦେଲେ ତାର କଲରଟା ଭଲ ଭାବରେ ଆସିପାରିବ।
ହଁ ମାନେ ସେଟା ସିମ୍ କରିକି ଟିକେ ପକେଇବା ପାଇଁ ପଡିବନା ନହେଲେ ତ ପୋଡିଯିବ।
ହଁ ସିଙ୍ଗ କରିକି ସେଥିରେ ଲୁଣ ଏଇ ଯୋଉ ହଳଦୀ ଆଉ ଲଙ୍କା ଲଙ୍କା ପାଉଡର ପକା ହବ ହଁ ସେଥିରେ ପକା ହେଲେ ତାପରେ ଯୋଉସାଙ୍ଗ ଗୋଟା ରସୁଣ ଲଟା ପକେଇକି ତାପରେ ଚିକେନ ଟାକୁ ପକେଇ ପକହବ। ଯାହାର ଯଦି ଆଳୁ ଫେବ୍ରେଟ ଆମ ଘରେ ନା ଟମାଟୋ ମୁଁ ଦିଏନି। ଟମାଟ ଦିଅନ୍ତି ଚିକେନରେ କେହି ଯେହେତୁ ଦ ଏଇଟା ଗୋଳା ହେଇଛି ମୁଁ ଟମାଟ ଦିଏନି।
ଅ ହ ହଁ।
ମୁଁ ସେ ଚିକେନଟାକୁ ତାପରେ ପକାହବ, ଚିକେନ ପକେଇ ଦେଇକି ସାଙ୍ଗେ ସାଙ୍ଗେ ଢଙ୍କା ହେଇଯିବ। ସେଇଟା ହେବନି କାହିଁକିନା ସେ ଯେଉଁ ରସୁଣଟା ଗୋଟା ରସୁଣଟା ପଡ଼ିଥିବ ତା ସ୍ମେଲ୍ଟା ଆସିବ ବୋଲି।
ହଁ।
ତାକୁ ଢାଙ୍କି ହଁ ତାକୁ ଢାଙ୍କ
ହଁ ଠିକ।
ପକେଇଦେଲା ପରେ ଦି ସେକେଣ୍ଡରୁ ତିନି ସେକଣ୍ଡ ଯେତେବେଳେ ହେଇଯିବ ତାପରେ ଲେଉଟେଇକି ତା ଢାଙ୍କି ଢାଙ୍କି ଦବ। ଯାହା ଘରେ ଛୁଆ ଥିବ ଆଳୁ ଖାଇବାକୁ ଇଛା ଥିବ ସେ ଆଳୁ ବି ପକେଇ ପକେଇ ପାରିବ କିନ୍ତୁ ଆଗ ଆଳୁଟା ପକାଇବ କାହିଁକିନା ଚିକେନ୍ ଶୀଘ୍ର ସିଝିଯାଏ। ଆଳୁଟା ଶୀଘ୍ର ସିଝେନି, ମଟନ ରେ କଣ ହୁଏ ନା ଆଳୁଟା ଟିକେ ଶୀଘ୍ର ସିଝିଯାଏ, ମଟନଟା ଲେଟ୍ ଲାଗେ। ଚିକେନ ଚିକେନଟା ଶୀଘ୍ର ସିଝିଯାଏ ଆଳୁଟା ଲେଟ୍। ଲାଗେ ସେଥିପାଇଁ ଆଳୁ ଆଗ ପକେଇକି, ଚିକେନ ଟା ପକେଇବ।
ହଁ।
ଆଉ ଯାହାର ଆଳୁ ଖାଉନାହାନ୍ତି ସେମିତି ଚିକେନଟାକୁ ପକାଇବ ପକାଇକି ଘୋଡ଼େଇ ଘୋଡ଼େଇ ତାକୁ କଷିବ କଷି ସାରି କଷା ହେଇସାରିଲା ପରେ ତାକୁ ପାଣି ଏପଟେ ଗରମ କରିକି ରଖିଥିବ ଗରମ ପାଣି ଦେବ। ଗରମ ପାଣି ଦେଇ ସାରିଲା ପରେ, ଧନିଆ ପତ୍ର ପତ୍ର ଆଉ ପୋଦିନା ପତ୍ର ଯେହେତୁ ପୋଦିନାର ଆମେ କରୁଛୁ ପୋଦିନାର ଫ୍ଲେବରଟା ଆସିବା ପାଇଁ ପୋଦିନା ପତ୍ରକୁ କାଟିକି ସେଥିରେ ପକେଇବ। ଆଉ ଗରମ ମସଲା ଆଡ଼୍ କରିବ।
ହଁ।
ଅଲରେଡି ଆମେ ଯେହେତୁ ଚିକେନରେ ଲୁଣଟା ପକେଇଥିବା
ହଁ ତାପରେ
ଗରମ ପାଣିଟା କରିକି ଏପଟେ ଯେଉଁ ରଖିଥିବ ତାପରେ ଗରମ ପାଣିଟା ସେଇଥିରେ ଦେବ ଗରମ ପାଣିଟା ଦେଲେ ଟିକେ ପାଣିଚିଆ ସ୍ମେଲ ଆସିବ ଟିକେ। ପାଣିଚିଆ ପାଣିଚିଆ ପାଟିକି ଟେଷ୍ଟଟା ଆସିବ।
ହଁ ହଁ।
ପୋଦିନା ପ ତ୍ର ଆଉ ଧନିଆ ପତ୍ର ଯୋଉ କାଟିକି ରଖିଥିବ ପୋଦିନା ପତ୍ରଟା ସେଥିରେ ପକାଇବ କାହିଁକିନା ପୋଦିନା ପତ୍ରର ରସ ମେଲାଚରା ପାଇଁ।
ହଁ।
ଯେହେତୁ ଆମେ ପୋଦିନା ର କରୁଛେ ସବୁ ପୋଦିନା ପୋଦିନା ନ ଲାଗିଲେ ଟିକେ ଭଲ ଲାଗିବାନି।
ଭଲ ଲାଗିବନି ସେଟା ଲାଷ୍ଟ ଆଡକୁ ପକେଇବ।
ହୁଁ ଯଦି ଯାହାକୁ ମାନେ ଘିଅର ଫ୍ଲେଭରଟା ଭଲ ଲାଗେ ଯାହାକୁ ଘିଅ ଟା ଭଲ ଲାଗେ ସେ ସେଇଥିରେ ଚାହିଁଲେ ଘିଅ ହାଫ୍ ଚାମଚ ବି ପକା କେଇ ପାରିବ। ଘିଅ ହାଫ ଚାମଚ ପକେଇଲେ କଣ ହବ ନା ଯେମତି ଟନର ଗୋଟେ ସ୍ମେଲ୍ ଆସେନି?
ଗାଈ ଘିଅ ଟା ପକେଇଲେ ସେଇ ଯେମିତି ମଟନ ସ୍ମେଲ ଆସିବ। ବାସ୍ନା ଟା ତାର ଆସିବ ମଟନ ମଟନ। ଲାଷ୍ଟ କୁ ଯଦି ଯିଏ ଚାହିଁବ ଯାହାକୁ ଘିଅ ଟା ଭଲ ଯାହାକୁ ଟେଷ୍ଟ ଲାଗେ। ଲାଷ୍ଟ ରେ ଯେତେବେଳେ ଫୋ ଟିକେ ଯେ ଆସିବ ଧନିଆ ପତ୍ର ପକାଇଲ ପୋଦିନା ପତ୍ର ପକାଇଲ ତାପରେ ଗରମ ମସଲା ଆଡ କରିସାରିଲା ପରେ ହାଫ୍ ଚାମଚ ଘିଅ ଯେମିତି ପକେଇବା ସାଙ୍ଗେ ସାଙ୍ଗେ ଢାଙ୍କୁଣୀ ଘୋଡେଇଦବ। ଘୋଡେଇ ଦେଲେ ତା ବାସ୍ନା ଟା ଆଉ କୁଆଡେ ଯିବନି।
ତା ଭିତରେ ରହିଲେ
ତା ଭିତରେ ରହିଲା ସେ ଗୋଟେ ଅଲଗା ପ୍ରକାର ଟେଷ୍ଟ ଆସିବ।
ହଁ ତାପରେ ଆଉ ଗରମ ମସଲା ପକେଇବନି।
ନାଇଁ ଆଉ ଗରମ ମସଲା ପକେଇବନି ଆମେ ତ ଗୋଟା ମସଲା ଦେଇଥିଲେ ନା ନହେଲେ ବେଶୀ ମସଲା ମସଲା ମସଲା ବାସ୍ନା ହେବ ବେଶୀ ମସଲା ହେଲେ ବି ଭଲ ଲାଗିବନି ଖାଇବାକୁ।
ହଁ ଏଇଟା ମୁଁ ଗୋଟେ ଭଲ ପ୍ରଣାଳୀ ଟା ଶୁଣିଲି। ଏଇଟା ଏମିତି ବି ଆଉ ଥରେ କେବେ ଗୋଟେ କରିବି।
ବହୁତ ଟେଷ୍ଟ ଲାଗେ ପିଲା ବି ଭଲ ଭାବରେ ଖାଆନ୍ତି ଯାହାକୁ ମଟନ୍ ପ୍ରିୟ ମ। ଟନ କରିପାରୁନି ଆମେ ହଁ ସିଝି ବି ଯାଏ।
ହୁଁ।
ଦୁଇଟା ପ୍ରେସରରେ କଲେ ବହୁତ ଭଲ ସିଝେ କିନ୍ତୁ ପ୍ରେସରରେ ତାର ଟେଷ୍ଟଟା ରହେନି। କାହିଁକି ନା ଆମେ ଢାଙ୍କନ ଦେଇଦେଲେ ନା ସେ ସେତିକି ବାଟ ପଳେଇ ଆସିଲା। ଏମିତି ଆମେ କଡ଼େଇରେ କଲେ ଆମେ ତାକୁ ମଝିରେ ମଝିରେ କଷିପାରିଲେ କଷି। କଶିକି କରିଥିବା ଜିନିଷଟା ହଁ ସେ ଗୋଟେ ଅଲଗା ପ୍ରକାର ଟେଷ୍ଟ ଲାଗେ ପିଲା ବି କଷା ଏମିତି ରେ ଖାଇଦେବେ।
ତାପରେ ମଟନ ଟାକୁ ହିଁ ବେଶୀ ପ୍ରେସର କୁକୁର ଖାଆନ୍ତି ନହେଲେ ପ୍ରେସର କୁକର ଖାଇବା ବି ଏମିତି ମାନେ ସ୍ଵାଦୁଷ୍ଟି ହେଇନପାରେ।
କଡେଇରେ କଲେ ବହୁତ ଟେଷ୍ଟ ଲାଗେ ଟ୍ରାଏ କରିବେ ଭଲ ଲାଗିବ।
କଡେଇରେ ଆଉ ଯଦି ଯଦି ଘରେ ଚୁଲି ଥାଏ ତ ଚୁଲିରେ ଗଲେ ତ ଆହୁରି ବଢିଆ ଲାଗିବ। ମାଟି ଚଲିରେ ତା ଟେଷ୍ଟ ପୁରା ବନିଆରା ପୁରା ଏମିତି ଟେଷ୍ଟ ମାନେ ମିଳିବନି।
ମାଟି ଏଟା ତ ମାଟି ହାଣ୍ଡିରେ କଲେ ଆହୁରି ଟେଷ୍ଟ ଲାଗିବ।
ହଁ ମାଟି ହାଣ୍ଡି ଚିକେନ ଯେମିତି କୁହନ୍ତି ସେଇଟା।
ମାଟି ହାଣ୍ଡି ସେଟା ମାଟି ହାଣ୍ଡି ଚିକେନ ଏଇଟା ମାଟି ହାଣ୍ଡି ପୋଦିନା ଚିକେନ।
ଓ ବଢ଼ିଆ ଲାଗିବ କି ବାସ୍ନା ହବ ମାନେ। ଖାଲି ସେ ବେଳକୁ ହିଁ ଇଚ୍ଛା ହଉଥିବ ଯେ ଗରମ ଗରମ ଖାଇଦବ।
ଆସନ୍ତୁ ଆସନ୍ତୁ ଖାଇକି ଯିବେ। ବହୁତ ଟେଷ୍ଟ ଲାଗେ ମୁଁ ଏବେ।
ହଁ ମୁଁ କହିଲି ପିଲାମାନେ ଆଜି ପୁରା ଖୁସି ହେଇଯାଇଥିବେ।
ପିଲାମାନେ ସ୍ପ୍ରାଇଟ ଧରିକି ବସିଛନ୍ତି କେତେବେଳେ ହବ। ପିଲାମାନେ ସ୍ପ୍ରାଇଟ୍ ଧରିକି ବସିଛନ୍ତି। କେତେବେଳେ ହବ ଆମେ ଖାଇବୁ।
ସେଟା ଆସିବ ଆଉ ମଜା ହବ।
ହଁ ହଁ।
ବାସ୍ ବାସ୍। ଯାହା ହଉ ଏତେ ଜଲଦି ତାର ମାନେ ପ୍ରସ୍ତୁତ ଆରମ୍ଭ ପ୍ରସ୍ତୁତି ଆରମ୍ଭ କରିଦେଲଣି। ସପ୍ରାଇଜ ଦେବେ ଏଗାର ଟା ବେଳୁ। ଜଲ୍ଦୀ ଜଲ୍ଦୀ ହେଇଯିବ ପିଲାମାନେ ବି ଖୁସିରେ ଖାଇବେ। ଆଉ ସନ୍ଧ୍ୟା ବେଳକୁ କଣ ବାହହାର ଉପଡେ ଯିବାର କଣ ପୋଗ୍ରମ୍ ଅଛି ନା କଣ।
ସନ୍ଧ୍ୟାବେଳକୁ ପିଲାଙ୍କର ତ ଟିଉସନ ରହୁଛି ଯଦି ଟିଉସନ ନ ରହିଲା। ତାହେଲେ ପାର୍କ ଆଡେ ଯିବାର ଅଛି। ଯଦି ନହେଲା ତାହାହେଲେ ଟିଉସନ୍ ଯିବେ ପିଲା ଆଉ।
ହଁ ମୁ ଆଜି ମାନେ ରବିବାର ଦିନ ବି ଛୁଟି ରହୁନି ତ।
ସଣ୍ଡେରେ ଟ୍ୟୁସନ୍ ଛୁଟି ରହୁନି ଟ୍ରାନ୍ସଲେସନ୍ ଆଉ। ଜିକେ ଏସେ ଏସବୁ ରହୁଛେ।
ଏଇଟା ବି ଗୋଟେ ରହୁଛି ଏକଷ୍ଟ୍ରା ନଲେଜ ନବା ପାଇଁ।
ତ ପିଲାଙ୍କର ଆଉ ଫ୍ରି ରହି ହେଉନି ତ ଚାରିଟା ସାଢ଼େ ଚାରିଟାରୁ ଯାଇକି ଛଅଟା କି ସାଢ଼େ ଛଅଟା ସୁଦ୍ଧା ଆସିପାରିବେ।
ଦେଖିବା ଆଉ ପୋଗ୍ରାମ୍ କିଛି ହେଇନି ସେମିତି ଆଉ।
ନେଇକି ଯିବେ ଯଦି ହବ ତ ପିଲାଙ୍କୁ ନେଇକି ବୁଲିକି ଆସିବି ଆଉ।
ଆଜ୍ଞା।
ହଁ ଆଉ ଜଳଖିଆ ସରିଲାଣି।
ଜଳଖିଆ ସରିଗଲାଣି ସକାଳ ଜଳଖିଆ ସରିକି ଏବେ ଷ୍ଟାର୍ଟ ହେଇଛି ରୋଷେଇ।
ଆଛା। ଫାଷ୍ଟ ଅଛନ୍ତି ପୁରା ଆଉ। ଆଉ ତାହେଲେ ଆପଣ ଖାଇବା ବନନ୍ତୁ ପିଲାମାନେ
ଆପଣ କଣ ଖାଇ ଯାଇଛନ୍ତି।
ମୁଁ ଆଜି ସକାଳେ ଉତ୍ତପମ ବନେଇଥିଲି ସେଇଟା ଖାଇକି ଯାଇଛି।
ଉତ୍ତପମ କୁ ପୁଦିନା ଚଟଣି ଖାଇକି ଯାଇଛି ତ ଆପଣ ଯାଆନ୍ତୁ। ବନେଇବେ କାରଣ ପିଲାମାନେ ପୁରା ଜଗିକି ବସିଛନ୍ତି କେତେ ଜଲଦି ମାମା ବନେଇଲେ ଖାଇବେ ବୋଲି।
ଆଜ୍ଞା।
ଆଉ କେତେବେଳେ ସମୟ ବାହାର କରିକି ଟିକେ କଥା ହବ ଆଉ।
ହୁଁ।
ଆଜ୍ଞା ହଉ ରଖୁଛି।
ହଁ।